ନମସ୍କାର ଶୁଭ ରାତ୍ରି।
ଆପଣ ଭଲ ହେଲା ଜ। ମାନେ ମୋର ଆଖିଟା ବନ୍ଦ ହେଇଚି ଆପଣଙ୍କର ଶଦ୍ଦଟି ଶୁଣି କି ମୁଁ ଆଖି ଟା ଖୋଲିଗଲା। ନହେଲେ ଆପଣ ଯଦି ଗୋଟେ ମିନିଟ ଲେଟ୍ କରିଥାନ୍ତେ ତାହେଲେ ମତେ ଯାଇକି ଆପଣ କାଲି ପାଇଥାନ୍ତେ।
ମାନେ ଆପଣା
ମାନେ ମୁଁ ମାନେ ପୁରା ସତରେ ମାନେ ଜଷ୍ଟ ଆଖି ଟା ବନ୍ଦ କରିଛି ଆପଣଙ୍କ ଫୋନ ଟା ଆସିଲା।
ମତେ ଠିକ୍ ଟାଇମ ରେ ସବୁ କାମ ଗୁରା କରେ।
ହ। କାହିଁକି ନା ମୋର ଛୋଟବେଳୁ ଅଭ୍ୟାସ ଅଛି ମୁଁ ଖାଲି ମାନେ ମୁଁ ଛୋଟବେଳେ ମେଜିକ ଦେଖାଏ। ମୁଁ କହିବି ମାମା ଆଉ ଆପଣ ଦେଖୁଥାନ୍ତୁ ମୁଁ ଖାଲି ଆଖିଟା ବନ୍ଦ କରୁଚି ଶୋଇିବିନି। ମୁଁ ଖାଲି ଆଖିଆ ବନ୍ଦ କରୁଛି ଦି ମିନିଟ ପରେ କେମିତି ଖୋଲୁଛି ଆପଣ ଦେଖିବେ। ଶଇଲା ପାଠ ସେଇଠି ଆଉ।
ହ। କିନ୍ତୁ ମୋ ଜୀବନରେ ସେଟା କେବେ ହେଇ ପାରୁନି। ରାତି ହେଲେ ମୋ ଆଖିଟା ବନ୍ଦ ହୁଏନି ଆପେ ଆପେ ଖୋଲିଯାଏ।
ସେଉଣା ପେ ପେଚା
ମୋତେ ସମସ୍ତେ ଗୋଟେ କଥା କହିସାରିଲେଣି କି ମୁଁ ବୋତେ ପୂର୍ବଜନ୍ମରେ ପେଚା ଥିଲି।
ପୂର୍ବ ଜନ୍ମରେ ନା ଆଗ ଜନ୍ମରେ ଏବେ କେଜାଣି ଏବେଠୁ ପୁରା ଏତେ ଚାଲୁ ବାଲୁଆ। ହଁ
ଆପଣ ଏବେ ଯୋଉ ହଁ ଟା କହିଲେ ମୋତେ କିଛି ଅଲଗା ଶୁଭିଲା। ଅଲଗା ଶୁଭିଲା ମାନେ କେମିତି ଗୋଟେ ଅଲଗା ୱେରେ ଶୁଭିଲା।
ହଁ ଅଲଗା ୱେରେ ମାନେ କୋଉ ୱେରେ।
ଆ ମାନେ ମୁଁ ଆଉ ମୁଁ ଆପଣଙ୍କୁ ବୁଝେଇ ପାରିବିନି ଆପଣ ମାନେ ମୁଁ କଣ କହିବାକୁ ଚାହୁଁଚି।
ଭୁବନେଶ୍ଵର ହୁଏ କଟକ ହୁଏ ନା ପୁରୀ ହୁଏ?
ଆ ମୁଁ ଜାଣିନି ନାଇଁ ଛାଡ଼ନ୍ତୁ ଆପଣ।
ଏଇ ଆପଣ ଭଲ ହେଲା ଛାଡ଼ନ୍ତୁ ଆପଣ କହିଦେଲେ। ନହେଲେ ମୁଁ ଏବେ ଆ ସେଇ ଯଉ ଆମେ ଯାଇଥିଲୁ ପାଣି ବଗିଚାର କର୍ମଚାରୀ ବ ଯାଇଥିଲେ ଆପଣ ମୁଁ ପଚାରିବା ପାଇଁ ଯାଉଥିଲି ଯେ ଆପଣଙ୍କ ବେଗ ରେ କିଛି ଆ ମାନେ ସେମିତିକା ସାମାନ ଅଛି କି ପର୍ଶ ଘଣ୍ଟା ମୋବାଇଲ ସେ ସବୁ ହେଲା ଆପଣ ଲକରରେ ରଖିକି ଆସନ୍ତୁ ବୋଲି କହିବା ପାଇଁ ଯାଉଥିଲି। ଆପଣ ସେ ସବୁ ଛାଡନ୍ତୁ କହିଲା ବେଳେ ମୋ ବସ୍ ଟା ଆସିଗଲା। ନହେଲେ ସତରେ କ ସମସେ ମୋର ସେଇଟା ବାହାରିବା ପାଇଁ ଯାଉଥିଲା।
ଆପଣ ଗୋଟେ ଶୋଇବା ପ୍ରେମୀ ଏତେ ମଣିଷ।
ଆରେ ଭାଇ ହଉ ମୁଁ ମାନୁଛି ମୋର ସେଇ ପୂର୍ବରୁ ଅଭ୍ୟାସ ନଥିଲା ଏତେ ଜଲଦି ଶୋଇବାର କିନ୍ତୁ ମୋର ନିଦ ଭାରି ପ୍ରିୟ। ମାନେ ଆପଣ ମତେ କେତେବେଳେ ବି ଶୋଇ ପଡଦବେ ମୁଁ ଶୋଇ ପଡିବି। ସକାଳେ ଉଠିଦ ବିି ଶୋଇ ପଡିବଲେ ଶୋଇ ପଡିବି ପୁଣି।
ହଁ ସେଇଟା ମୋର ବି ପ୍ରିୟ। କିନ୍ତୁ ମୁଁ ବୁଝିପାରେନି ରାତିରେ ହିଁ ମୋତେ କାହିଁକି ନିଦ ହୁଏନି। ଆଉ ସବୁବେଳେ ନିଦବେ ଆଉ ଥରେ ଶୋଇଲା ପରେ ମୁଁ ଉଠିପାରେନି।
ମାନେ ନା ମୁଁ ଉଠିବି ସବୁ କରିବି ଠିକ ଅଛି। କିନ୍ତୁ ଯେତେବେଳେ ସ ମାନେ ସୋ ମେ ମତେଏ ଉଁ ମାନେ ଟିକେ ହାଇଟ୍ ଟା ସେଇଭଳିଆ ଦରକାର। ଖରା ଦିନରେ ମତେ ଶୋ କହିବେ ମୁଁ ଶୋଇପାରିବି। ଥଣ୍ଡା ଦିନ ହେଲା ବର୍ଷା ଦିନ ହେଲା ବର୍ଷା ଦିନ ହେଲା କହିବି କି ଝରକା ଟା ଖୋଲିଦିଅ ଆ ରକା ପତଳା ବେଡସିଟ ଟିଏ ଆଣନ୍ତୁ ଦିଅନ୍ତୁ। ଖାଲି ଘୋଡେଇ ହେଇକି ଦେଖୁଛନ୍ତି ଆପଣଙ୍କୁ କେମିତି କୁହାଯାଏ। ସେଇ ଭିତରେ ଗାୟବ ଆଉ।
ଆପଣଙ୍କୁ ଆଉ ମୁଁ କଣ କହିବି।
ହ୍ୟାଲୋ। ଆପଣ ଶୁଇ ପଡିଲେ ନା କଣ?
ନା-ନା- ନା-ନା ଶୋଇ ନି ଶୋଇ ନି।
ତାହେଲେ କଣ ଚୁ ଚାପ ରହିଯାଉଛନ୍ତି ଆପଣ କିଛି କହୁନାହାନ୍ତି ମୁଁ କହିବି ଆପଣଙ୍କୁ ଆଉ। ମାନେ ମୁଁ ଜାଣିପାରୁନି ଆପଣ କଣ କହିବି କୋଉ ଭାଷାରେ କହିବେ ବି ସେ ସବୁ ଜାଣିପାରୁନି।
ଆପଣ ଯେଉଁ ଭାଷା ଶିଖିଛନ୍ତି ସେ ଭାଷାରେ କହି ପାରିବେ କିଛି ଅସୁବିଧା ନାହିଁ ମୁଁ ସବୁ ଭାଷା ବୁଝିଯିବି।
ଛିଛି ମାନେ ସେମାନେ ମନା କଲେ ଯେ ନା। ଚାରିଟା ପାଶରେ ପାଞ୍ଚ ଜଣ ଯାଇପାରିବେନି। କଣ ହେଲା ଆପଣ ହସିଲେ?
ଆପଣ ଚୁପ ରୁହନ୍ତୁ ମୁଁ ହିଁ କିଛି ଗୋଟେ କହିଦଉଛି।
ହଁ ହଉ କୁହନ୍ତୁ।
ମୁଁ ଆପଣ ଆମେ ମୁଁ ଆଉଥରେ ଆପଣଙ୍କର ଫାଷ୍ଟ ଇମ୍ପ୍ରେସନ ଟା କହିଦଉଛି। ଆପଣଙ୍କୁ ଫାଷ୍ଟ ଦେଖିକି ମୁଁ ଆପଣଙ୍କୁ କଣା ଭାବିଥିଲି ଆଉ କିଛି କହିବା ପାଇଁ ମୋ ପାଖେ ନାହିଁ।
ସେଇଟା ତ ମୁଁ ଜାଣିଛି ମୋର ଟ୍ୟାଗ ମିଳି ଯାଇଚି ପା ଶାନ୍ତ, ଶେଷ୍ଠ, ଭଦ୍ର ମଣିଷ।
ହଁ ମୁଁ ଆଉଥରେ କହିଦଉଛି କାହିଁକି ନା ମୋ ପାଖେ ଆଉ କିଛି କହିବାକୁ ନାହିଁ ନା।
ହଉ- ହଉ- ହଉ- ହଉ କହିଦିଅନ୍ତୁ ମୁଁ ଟିକେ ମୋର ତାରିଫ ଟା ଟିକେ ଶୁଣିଦିଏ ଟିକେ।
ଏଟା କାନ ଖୋଲିକି ଶୁଣନ୍ତୁ। ଆ ପ୍ରଥମ କଥା ମୁଁ ଆପଣଙ୍କୁ କେବେ ଦେଖିଲି ମୋର ମନେ ପଡ଼ୁନି।
ଆପଣ ଟିକେ ଜୋରରେ କହିବେ କି? ଜୋରରେ କହିଲେ କଣ କି ମୋ କାନ ଟାକୁ କିଛି ଗଲେ ମୁଁ ହୋସରେ ପଳେଇଆଉଛି ନହେଲେ ମୁଁ ହୋସ ଗାଏବେ ହେଇ
ଆଚ୍ଛା ମୁଁ ଏଇଟା କହୁଛି ପ୍ରଥମେ ତ ଆପଣ କିଏ କେବେ ଆସିଲେ କଲେଜକୁ ମୁଁ ଜାଣିନଥିଲି। ସତରେ ଆପଣଙ୍କୁ କେବେ ଦେଖି ଦେଖିଲି ମୋର ମନେ ବି ପଡୁନି ମାନେ କେବେ ସତରେ କେବେ ଦେଖିଲି ମୋର ମନେ ପଡୁନି।
ମୁଁ ଅଗଷ୍ଟ ଦଶ ରୁ ନା ଏଗାର ରୁ କ୍ଲାସ ଆରମ୍ଭ କରିଛି।
ଆଚ୍ଛା ଏମିତି କଥା ତାହେଲେ। ତ ପ୍ରଥମେ ପ୍ରଥମେ ଯେବେ ଆପଣଙ୍କ ସହିତ ମିଶିଲି କେବେ ବି ମୋର ମନେ ପଡ଼ୁନି କେବେ ମିଶିଲି।
ସେଇ ଯୋଉ ଗୋଟେ ମଝିରେ ଆପଣ ଆମେ ସବୁ ମିଶିକି ପାର୍କରେ ଗୋଟେ ବସିଥିଲେ। ଗୋଲ ହେଇକି ପଚାରା ପଚରି ହଉଥିଲେ ଆପ୍ ହୁଁ ପ୍ରଥମ ଦେଖାରେ ଆପଣ କେମିତି ଲାଗିଲେ। ସେଇ ଖେଳଟି ଖେଳୁଥିଲେ।
ହଁ ନାଇଁ ଭୁଲ କହିଲେ ଆପଣ ତା ପୂର୍ବରୁ
ତା ପୂର୍ବରୁ କେବେ ଦେଖା ହେଇଥିଲେ କି?
ହଁ ଫେବୃଆରୀ ଏଗାରରେ।
ଫେବୃଆରୀ ମୁଁ ତ ଆସିଲି ଅଗଷ୍ଟରେ ଆପଣ ଫେବୃଆରୀ ଏଗାର କଥା କହୁଛନ୍ତି।
ମୁଁ ଦିହଜାର ଛବିଶ କଥା କହୁଛି।
ନା ନା ସେ କଥା ଏଇଟା ଫେବୃଆରୀ ଏଗାର ପୂର୍ବରୁ ଆମେ ନା କଥା ହେଇଛେ ବୋଧେ।
କିଏ କହିଲା ଆପଣ ଟିକେ ଅଛନ୍ତି ଅଲଗା ଦୁନିଆରେ। ଆମେ ତ ପାର୍କରେ ବସିଥିଲେ ମାର୍ଚ୍ଚ ଅଠେଇଶିରେ।
ଓ ଏମିତି କଥା କି ମାନେ ସେ ସେ ସବୁ ଡେଟ କଥା ଆପ୍ ଆପଣଙ୍କୁ କେମିତି ମନେ ଅଛି।
ମୁଁ ବହୁତ ଇଣ୍ଟେଲିଜେଣ୍ଟ କଣ କରିବା ଆପଣ କେବେ କଣ କରି ସେଟେ କଣ କହିଥିଲେ କେବେ ଭ ମୋତେ କେଉଁ ଜିନିଷ ଗୋଟେ କହିଥିବେ ମୋତେ ସବୁ ମନ ଥାଏ। ଡେଟ୍ ଉଇଥ୍ ଡେଟ୍ ଟାଇମ୍ ବି ମୋତେ ଏମିତି ମନେଥାଏ।
ଭଲ ଭଲ ଏଇଭଳିଆ ଆଉ ଭଲ ମନେ ରଖିଥିବ।
ତା ପ୍ରଥମେ ଆପଣଙ୍କ ସହିତ ମୋତେ ଯେତିକି ମନେ ପଡ଼ୁଛି ସେ ଲଲାକେଣ୍ଡୁ ବାହାଘର ଦିନ ହିଁ କଥାବାର୍ତ୍ତା। ପାହିଥିଲା
ଲଲାକେଣ୍ଡୁ
ଆମର ସେ ଯୋଉ ଗୋଟେ ସାଙ୍ଗର ଭାଇ ବାହାଘର ଥିଲା ତା ନା ଥିଲା ଲଲାଟେଣ୍ଡୁ ତ ମତେ ସେ ପ୍ରସ୍ ଆଜ୍ଞା ଆଜ୍ଞା ସେ ଲଲାଟେଣ୍ଡୁ କୁ କହିବା ପାଇଁ ମୋତେ ଭାରି ବଢ଼ିଆ ଲାଗୁଛି। ତ ସେଥିପାଇଁ କି ମୁଁ ସବୁବେଳେ ଲଲାଟେଣ୍ଡୁ ଲଲାଟେଣ୍ଡୁ ହେଉଛି।
ଲଲାକେଣ୍ଡୁ କହିଲା ମତେ ଆଁ ଲାଲ ପେଣ୍ଡୁ ବୁଝିଲି ଯୋଉଟା ଲାଲ ପେଣ୍ଡୁ ମାନେ ହେଲା ଗୋଟେ କୋ କୌ ଆ ବହିରେ ଥିଲା ନା କଣ ମନେପଡୁନି କ୍ରିକେଟ ବିଷୟରେ ଲେଖିଥିଲା ଲାଲ ପେଣ୍ଡୁ।
ଆଚ୍ଛା ଏମିତି କଥା କିନ୍ତୁ ତା ନା ଥିଲା ଲଲାଟେଣ୍ଡୁ।
ଲଲାଖେଣ୍ଡୁ ଲଲାକେଣ୍ଡୁ କହିବା ପଛରେ ରହସ୍ୟ କଣ?
ଆରେ ତା ନାଁ ହିଁ ଲଲାଟେଣ୍ଡୁ କ ରହର୍ସ୍ୟ କିଛି ନାହିଁ।
ତାମା ଲଲାକେଣ୍ଡୁ ତାଙ୍କ ନା?
ଆଜ୍ଞା ତା ମା ହିଁ ତା ନା ଲଲାକେଣ୍ଡୁ ଦେଇଛି।
ତାହେଲେ କଣ କରିବା ଆପଣ କେମିତି ଜାଣିଲେ ଆପଣ ତାଙ୍କ ମାଆ କଣ ଆପଣଙ୍କ କଣ କିଛି ଲାଗେ କି?
ଆରେ ଆପଣ ସେ ଯୋଉ ବାହାଘର କାର୍ଡ଼ଟା ଦେଇଥିଲେ ନିମନ୍ତ୍ରଣ।
ଓହ ଓ।
ସେ ନିମନ୍ତ୍ରଣରେ ଲଲାଟେଣ୍ଡୁ ଲେଖା ହେଇଥିଲା। ତ ମୋର ମନ ଅଛି ସେ ଯେଉଁ ଆମେ ସବୁ ବସିଥିଲୁ ନଷ୍ଟ ହରିକା
ହଁ।
ତ ସେମାନେ ବସିକି ସେ ଯୋ ଆମର ଜଣେ ପୁରୁଷ ମିତ୍ର ଦେବାଂଶ କରିକି ତାକୁ ଓଡ଼ିଆ ପଢ଼ି ଆସେନି ତା ହେନେ ମୁଁ ବି ସେଉଥିରୁ ଗୋଟେ କିନ୍ତୁ ତାକୁ ବି ପଢ଼ି ଆସେନି। ତ ତାକୁ ଆମେ ପଢଉଥିଲୁ ସେ ବାହାଘର କାର୍ଡ ଟା।
ତମ
ହଁ ଜାଣିଚି। ତ ସେଥିପାଇଁକି ତାକୁ ପଢ଼େଇଲା ବେଳେ ଏମିତି ଲଲାଟେଣ୍ଡୁ ଲଲାଟେଣ୍ଡୁ ଚାଲିଥିଲା। ତ ମ ପାଖରେ ଗୋଟେ ଭିଡିଓ ଅଛି। ତାକୁ ଆମେ ସେ କାର୍ଡ ପଢଉଥିଲୁ ଆଉ ସେ ଭିଡିଓ ମୁଁ କାହାକୁ ଦେଖେଇ ପାରିନି ଏଇଥିପାଇଁ କି ଘର ଲୋକଙ୍କୁ କାରଣ ସେ ଭିଡ଼ିଓରେ ସେ ଗୋଟେ ଅପଶବ୍ଦ ବ୍ୟବହାର କରିଛନ୍ତି।
କଣ
କା ମ୍ ଏମିତି ତ ସେ ଲଲାଟେଣ୍ଡୁ ବାହାଘର ଦିନ ହିଁ ଆପଣଙ୍କ ସହିତ ବୋଧେ ମୋର ପ୍ରଥମ କଥା କଥାବାର୍ତ୍ତା ଯଦି ହେଇଥିବ ହେଇଥିବ ମୋର ଯେତିକି ମନେ ପଡ଼ୁଛି।
ଆପଣ କଣ କହୁଛନ୍ତି ଯେ? ବୋଇଲେ ବୁଝିଲି ଆପଣଙ୍କ କଥା ବୁଝିଲି। କିନ୍ତୁ ମାନେ ମ କହିବା ମାନେ କହିବା ମାନଟା ହେଲା ଯେ ଇବ ଇଉ କଣ କହୁଛି କହିଲୁ? ଯଦି ଆପଣ ଆସିବେ ତାହେଲେ ଯିବି କେମିତି? ଯଦି ଯିବେ ଆସିଥିଲେ କଣ ପାଇଁ? ସେଇଟା ହେଲା ମୋର ପ୍ରଥମ ପ୍ରଶ୍ନ। ତା ଉତ୍ତରଟି ମତେ ଦିଅନ୍ତୁ?
ମୁଁ ଆପଣଙ୍କ ସହିତ ଗୋଟେ ମିନିଟ୍ କେମିତି କଥା ହେବି ସେଟା ଭାବୁଛି। ମୁଁ କତେ
ଏତ ତାପାଇଁ ଗୋଟେ ମିନଟ ଗୋଟେ ମିନିଟ ନୁହ ଆଉ ଏଗାର ମିନିଟ।
ଆପଣ ଦୟା କରିକି ଆପଣଙ୍କ ଗୋଡ ହାତ ଧରୁଛି ଆପଣ ଶୋଇପଡ ନ୍ତୁ ମୁଁ ଆପଣଙ୍କ ସହିତ ଆଉ କଥା ହେଇପାରିବିନି।
ଏଇ ଏଇ ଶେଷ ଶେଷ ଆଉ ଗୋଟେ ଶେଷ ତାପରେ ଖତମ। ମୁଁ କରଦିଏ ଶେଷ। ଆପଣ ଦିଟା କଲେ ମୋ ବିବେକ କୁ ବାଧା ଦବ।
ମୁଁ କରିବା ପାଇଁକି ଆପଣ ଆଉ ଚାରିଟା କଲେ ବି ମୁଁ ଚେଇଁଛି କିନ୍ତୁ ଆପଣ କରିବାର ଲାଇକ୍ ନାହାଁନ୍ତି।
ଓ ହଉ ମୁଁ ଆଗ ଏଇଟା କରିକି ଦେଖେ ତାପରେ ଚାରିଟା କଥା ଭାବିବି।
ଆଚ୍ଛା ହଉ ହଉ ଆପଣ କରନ୍ତୁ ତାହେଲେ।
ହଉ।